ହ୍ୟାଲୋ।
ହଁ କହିଲି କଣ କରୁଚ?
ନିଅ ମାମା ହ୍ୟାଲୋ।
କଣ କରୁଛ?
ହଁ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ। ଆଉ କଣ କରୁଛ ତମ ଆଡ଼େ ବର୍ଷା କେମିତି?
ବର୍ଷା ହେଲା ହଉଚି ଆଉ ଜୋସରେ ଆଉ।
ସା ହଉଛି ଜୋରରେ ଆମ ଆଡ଼େ ବି ବର୍ଷା ହଉଛି ଜୋରରେ।
ଓହୋ।
ବର୍ଷା ତ ଜମା ଛାଡ଼ୁନି ଆଉ
ହୁଁ ଆଉ ଆ ନା ନା ରୋଷେଇ ଆରମ୍ଭ ହେଇନି ସକାଳେ ଜଳଖିଆ ହେଇଥିଲା। ମୁଁ ଖାଇଛୁ ଆମେ ଯୋଉ ରୋଷେଇ ହେଇନି ଆଉ ଟିକେ ଗଲେ ହବ।
ହୁଁ ହଁ ଆମର ରୋଷେଇ ସରଲାଣି।
ଓହୋ ଆପଣଙ୍କ ଘର କୋଉଠି?
ମୋ ଘର ଏଇ ଅନୁଗୁଟରେ।
ଓହୋ ଅନୁଗୁଳରେ।
ହଁ।
ଅନୁଗୁଳରେ କଣ ଫେମସ?
ମୁ କୋଠ ଆମ ସେଇଆ ହ୍ୟାଲୋ।
କଣ କହିଲେ?
ଆମର ତ ଏପଟେ ସେମିତି କିଛି ଫେମସ ଖାଇବା ଉପରେ ନାହିଁ ଏପଟେ ତ ଯାହା ଯେମିତି ସବୁ ଚାଷୀ ଲୋକ ରହୁଛନ୍ତି। ଏପଟେ ସକାଳେ ପଖାଳ ଫଖାଳ ପ୍ରାୟ।
ଓହୋ। ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଦୋକାନ ଦେଇଛନ୍ତି।
ଓ ହୋ କି ଦୋକାନ ଦେଇଛନ୍ତି?
ମୋବାଇଲ ଦୋକାନ।
ଓହୋ। ହ ଭଲ ଅଁ ଆମର ହେଲା ମୋ ହଜବେଣ୍ଡ ହେଲା ମେଡିକାଲରେ ଜବ କରନ୍ତି।
ଓ ହୁଁ।
ଆଉ କଣ ଖାଇଛନ୍ତି କଣ?
ମୁଁ ଆଜି ସକାଳୁ ଟିକେ ଦେହ ଭଲ ନାହିଁ ତ ଆଉ ଖାଇବା ପାଇଁ କିଛି ଇଚ୍ଛା ହେଲାନି। ଥଣ୍ଡା ଜୋରେ ହେଇଯାଇଛି ଯେ ମୁଣ୍ଡ ବିନ୍ଧୁଛି। ଆଉ ଏଇ ବର୍ଷା ପାଗ କୁ ଆଉ କିଛି ଖାଇବାକୁ ଇଚ୍ଛା ହେଇନି ତାଥରେ ରୋଷେଇ ତ ସରିଲାଣି ମୁଁ ଭାତ ଖାଇବି ଆଉ।
ଓ ହୋ। ଆଉ ଆପଣଙ୍କ ପୁଅ ଝିଅ କେତେ ଜଣ?
ମୋର ଗୋଟେ ପୁଅ ଖାଲି। କ୍ଲାସ ଥ୍ରୀରେ ପୁଢୁଛି ଆଉ ତମର।
ହଁ ମୋର ହେଲା ଦୁଇଟା ଝିଅ। ଆଉ ଦିଟା ଝିଅ ସେମାନେ ପଢୁଛନ୍ତି ଆଉ।
ଉଁ ହୁଁ ତମର ସେପଟେ କଣ ଖାଇବା ଫେମସ?
ଆମର ହେଲା ଏପଟେ ହେଲା ମୋ ବାପଘର ହେଲା ଘଟଗାଁ।
ଓହୋ।
ଘଟଗାଁ ଆଉ ଶାଶୁଘର ହେଲା ଆନ୍ଦପୁର ଆଉ।
ସମ୍ବଲପୁର।
ଆନ୍ଦପୁର ଆନ୍ଦପୁର।
ଓହୋ। ହଁ ତମ ଦେହ ପା ଭଲ ଅଛି।
ହଁ ଭଲ ଅଛି ଆପଣଙ୍କର।
ହଁ ମୋର ପା ଜର ଥଣ୍ଡା ହେଇଯାଇଛି ଟିକେ।
ଓହୋ ଆଉ ମେଡିସିନ ଖାଇଲେ।
ହଁ ମେଡିସିନ ଖାଇଥିଲି କମି ଯାଇଥିଲା ପୁଣି କାଲି ଠୁ ଯୋଉ ବର୍ଷା ଲାଗି ରହିଛି ପୁଣି ଟିକେ ଥଣ୍ଡା ହେଇଯାଇଛି ଆଉ।
ଓହୋ।
ଆଉ ଶାଶୁ ଶଶୁର ସମସ୍ତେ ଅଛନ୍ତି ଘରେ।
ନାଇଁ ଶଶୁର ନଷ୍ଟ ହେଇଯାଇଛନ୍ତି ଶାଶୁ ଅଛନ୍ତି ଦିଅର ଯା ଅଛନ୍ତି ସବୁ ଆଉ।
ଓହୋ ଜଏଣ୍ଟ ଫ୍ୟାମିଲି।
ହଁ ଜଏଣ୍ଟ ଫ୍ୟାମିଲି ଚାରି ଜଣ ନଣନ୍ଦ ମୋର।
ଓହୋ।
ଆଉ ହେଲା କନ୍ତି ଆପଣଙ୍କର କଣ ସବୁ ଚାଷ ବାସ କରନ୍ତି ନା କରନ୍ତିନି।
ଚାଷ ଆମର ସେମିତି ଏ ଆମର ଚାଷ କିଛି କରାହଉନି ଆମର ଦୋକାନ ରେ ତ ଏପଟ ଏପଟ ହଇରାଣ ହେଇଯାଉଚନ୍ତି। ଆଉ।
ଆଜ୍ଞା।
ଚାଷ କରିବା ପାଇଁ, ମୋ ଶ୍ୱଶୁର ଯିଏ ଆର ଆଇ ଥିଲେ।
ଆଜ୍ଞା।
ନଷ୍ଟ ହେଇଯାଇଚନ୍ତି ପୁଅ ହେଲା ପରେ। ଛଅ ସାତ ବର୍ଷ ହେଲାଣି ନଷ୍ଟ ହେଇଯାଇଚନ୍ତି ଆଉ।
ଅହୋ।
ଆଉ ତମର ଶାଶୁ ଶଶୁର ଅଛନ୍ତି?
ହଁ ଶାଶୁ ଶ୍ୱଶୁର ସମସ୍ତେ ଭଲ ଅଛନ୍ତି-ଅଛନ୍ତି।
ଆଉ ତମ ତ ସେପଟେ ଚୈତ୍ର ମାସରେ ଯାତ୍ରା ହଉଥିବ?
ହଁ। ଯାତ୍ରା ପୁରା ଧୁମ୍ଧାମ୍ରେ ହୁଏ। ଆଉ କେବେ ଆସନ୍ତୁ।
ହଁ ଯିବା ଆମର ଅଛି ମାନସିକ ଅଛି ଯିବାର ତାରେଣୀ। ମୁଁ ଯାଇ ହେଇନି ଆଉ ମୁଁ ଯାହା ଛୋଟ ବେଳେ ଦିଥର ଯାଇଥିଲି ତାପରେ ଆଉ ପ୍ରାୟ ପନ୍ଦର ସତର ବର୍ଷ ହେବ ଆଉ ଯାଇନି।
ଓହୋ ଏବେ ତ ପୁରା ସବୁ ପରିବର୍ତ୍ତନ ପୁରା ନୂଆ ହେଇଗଲାଣି ନା। ଆଉ ଦେଖିକିନା ଯାଆନ୍ତୁ ଭଲ୍ ଲାଗିବ। ଆଉ
ଆଉ ଝିଅ କଣ ପଢୁଛନ୍ତି?
ହୁଁ ଜଣେ ହେଲା ପ୍ଲସଟୁ ଆଉ ଜଣେ ହେଲା ସେଭେନ୍ କ୍ଲାସ୍ ଆଉ।
ହୁଁ।
ଆପଣଙ୍କ ପୁଅ ପଢୁଛି ନା?
ହଁ ମୋ ପୁଅ ପଢୁଛି କ୍ଲାସ୍ ଥ୍ରୀ ରେ।
ଓହୋ।
ହୁଁ।
ଆଉ ଏବେ ରଜରେ କୁଆଡେ ଯାଇଥିଲେ ବୁଲିବାକୁ?
ମଝିରେ ଏବେ ପୁରୀ ଯାଇଥିଲୁ ଏଇ ମାସେ ତଳେ।
ଓହୋ।
ଆଉ ଛୁଆଙ୍କର ଛୁଟି ସ୍କୁଲ୍ ଖୋଲି ନଥିଲା ଯାଇଥିଲୁ। ଆଉ ସ୍କୁଲ୍ ଖୋଲିଲା ପରେ ତ ଆଉ କୁଆଡେ ଯାଇ ହବ ଟିଉସନ୍ ସ୍କୁଲ୍ ଛୁଆ ସବୁ ଯିବେ। ଆଉ ଯାଇ ହଉଚି କି?
ହଁ ସେ ଛୁଟିରେ ସବୁ ହେଲା ହେଇଥିଲା ସେ ଛୁଆ ଆଉ ସବୁ ଘରକୁ ଯାଇଥିଲୁ ଆଉ।
ମା ମୋର ଏଇଠି ଶାଶୁଘର ପାଖେରେ ମୋ ବାପଘର ବି ଏଇଠି ଏଇ ପା ଖେରେ।
ଓହୋ।
ଦି କିିଲୋମିଟର ଦୂର ଯମା।
ଓହୋ ହଁ। ଆଉ ଲଘୁଚାପ ତ ଏନାଗି ତିନି ଦିନ ଚାରି ଦିନ ହବ ବୋଧେ ଆଉ।
ହଁ ବା ଜମା ବର୍ଷା ଛାଡୁନି। ଛୁଆଙ୍କ ଦେହ ବି ସବୁ ଥଣ୍ଡା ଜର ପୁଣି ଲେଉଟେଇ ଦେଲାଣି।
ହଁ ଛୁଆଙ୍କୁ ପୁରା ଆମର ବି ସେମିତି ଥଣ୍ଡା ହେଇଯାଇଚି। ମତେ ବି ଥଣ୍ଡା ହେଇଯାଇଚି ବି ସେମିତି ଆଉ।
ଏଥିରେ ଛୁଆ ସ୍କୁଲ୍ ଯାଇକି ଆସିଲା ଵେଳୁକୁ ଖରା ଆଉଥିଲା ଖରା ହେଲା ବେଳକୁ ହେଲା ଏଇନା ପୁଣି ବର୍ଷା ଯେ ପୁଣି ଦେହ ଖରାପେ।
ହଁ। ଆଉ କଣ କୁହନ୍ତୁ?
ଆଉ ଟିଫିନ ରେ କଣ ଖାଇଥିଲେ ଜଳଖିଆ?
ହଁ ସେ ହେଲା ରୁଟି ଆଉ ଆଜି ଭଜା ଖାଇଥିଲି।
ହଁ ହଁ। ଆଉ ଆଜି କଣ ଆଇଁଷ ହବ? ଆ
ନା ରବିବାର ରେ ନା ରବିବାର ମୁଁ ଖାଏନି।
ଏଇ ଛୁଆ ଖାଇବେ। ଆଉ-ଉ-ଉ-ଉ ତାଙ୍କ ପାଇଁ ଦେଖିଆ କଣ ଆଇଁଷ କ କରିଦେବା। ଆଉ ହେଲା ମୋତ ମୋର ସାଧା ଆଉ।
ଛୁଆଙ୍କର ତ ହେଲା ମାନେ ଚିକେନ କି ଅଣ୍ଡା ହେଲେ ଖୁସି ଆଉ।
ହଁ-ଅ-ଅ ହଁ। ଆଉ ସିଏ ବା କହିବେ ଆମେ ଏଇ ସାଧା ଖାଇବୁନି। ଚିକେନ କର, ନ ପକୋଡା ନଲେ ଏନା କଣ ଯେ ଅଣ୍ଡା କର।
ଆମ ପୁଅର ଆଇଷ ନାହିଁ ଏ ସେ ଖାଲି ଅଣ୍ଡା ଖାଇବ। ଅ-ଅ-ଅ ଅଣ୍ଡା ଖାଇଲେ ଅଣ୍ଡାର ଇଏ ର ଧଳା ଟା ଖାଲି ଖାଇବ। କେଶର ଟା ବି ଖାଇବନି। ଆଉ ଚି କେନ ହେଲେ ଚିକେନ ଝୋଳ ଭାତ ସହିତ ଭାତ ଖାଇବ ଗୋଟେ ପିସ୍। ଆଉ ସେ ପକୋଡା ଚିଲି-ଇ-ଇ କି ଚିକେନ ତାର ଆଇଁଷ ଆଉ ଅଧିକ କିଛି ନାହିଁ।
ଓ ହୋ।
ଛୁଆ ବେଳେ ଚିଙ୍ଗୁଡି ଖାଇଦଉଥିଲା। ଏବେ ଆଉ ଖାଉନି।
ଓହୋ। କଣ କରିବା ସେ ସବୁ ତ ଛୁଆଙ୍କ ପାଇଁ ହିଁ ହେଲା। ସବୁ କିଛି କରିବାକୁ ପଡୁଛି ଆଉ।
ହଁ।
ହଉ। କାମ ସବୁ ସରିଲାଣି। ଘର କାମ ଅ ହଁ। ଆଉ କଣ କୁହନ୍ତୁ?
ହୁଁ।
ହ୍ୟାଲୋ।
ଆଉ ଝିଅ ମାନେ କଣ ଘରେ ପଢୁଛନ୍ତି ନା ବାହାରେ ରହିକି ପଢୁଛନ୍ତି?
ଅ ନା ଜଣେ ହେଲା ବଡ ଯିଏ ସେ ବାହାରେ ପଡେ। ଆଉ ସାନ ଯିଏ ଟିକେ ଘରେ ପଡେ ଆଉ। ଏଇଠି ଗାଁରେ ପଢା ହୁଏ ଆଉ।
ହଁ।
ଆଉ ସା ଉ-ଉ-ଉ ଶାଶୁ ହେଲେ ଖିଆପିଆ କରିସାରିବେଣି?
ନାଇଁ କେହି ଖାଇନାହାନ୍ତି ରୋଷେଇ ସରିଲାଣି। ଏଇନା ସବୁ ଖାଇବେ ଆଉ ଆମର ଜଲଦି ଖାଇଦିଅନ୍ତି ନା। ଏଗାରଟା ଭିତରେ ସମସ୍ତେ ଖାଇଦେବେ। ସକାଳେ ଯିଏ ଯେମିତି ଚା ଉମ୍ ଚା ପିଇବେ କି ବିସ୍କୁଟ ଖାଇବେ, କି ଛତୁଆ ଖାଇବେ ପୁଣି ସାଢେ ଦଶଟା ଏଗାରଟା ଭିତରେ ଖାଇଦେବେ।
ଓହୋ ପୁଣି ଚାରିଟା ବେଳକୁ ପୁଣି ଟିଫିନ ଖାଆନ୍ତି ବୋଧେ?
ହଁ ଚାରିଟା ବେଳକୁ ଟିଫନ୍ ଖାଇବେ। ସୁଜି ହଉ। ସିମେଇ ହଉ କି ପରଟା ସୁଜି ହଉ। ଯାହା ଯେମିତି କଲେ ପିଠା ହଉ ଯାହା ଯେମିତି କଲେ ଭାତ ସେ ଗୋଟେ ଥର ଖାଉଛନ୍ତି।
ହଁ ସମସ୍ତେ ତ ସେଇ ଭାତ ଅଧିକାଂଶ ସେଇ ଗୋଟେ ଟାଇମ୍ ଆଉ।
ହ।
ହଉ।